ହଁ କୁହ କଣ କରୁଛ? ହଁ ମୁଁ ଭଲ ଅଛି ତମେ?
ମୁଁ ହଁ ଭଲ ଅଛି ମୁଁ। ଏ ମୋ ପୁଅଟାକୁ ଛୋଟ ପୁଅଟାକୁ ଦେଢ଼ବର୍ଷର ତାକୁ ଶୁଆଉଛି ଆଉ।
ଓହୋ ସକାଳୁ କଣ ଖାଇବା ପିଇବା ହେଲାଣି?
ମୁଁ ତ କିଛି ଖାଇନି ଆଉ ଝିଅଟା ଏବେ ଗାଧେଇକି ଆସିଲା। ଆଉ ନୂଆ ଡ୍ରେସ ପିନ୍ଧା ପିନ୍ଧି କରୁଛି ରଜ ପାଇଁ। ବେଟେ ରଜ ସଂକ୍ରାନ୍ତି ଆଉ ପୁଅଟାକୁ ଖୁଆଇ ଦେଇଛି ପୁଅଟା ଶୋଇଲେ ମୁଁ ଟିକେ ରୋଷେଇ କରିବି ତ। ଖାଲି ଟିଫିନ୍ ବନେଇ ଦେଇଛି ସ୍ପେଶାଲ କଣ ଆଜିତ ସଂକ୍ରାନ୍ତି। ଆଉ କାଲି ତ ଆମିଷ ହେଇଯାଇଥିଲା କାଲି ଖିଆ ହେଇଯାଇଛି। ଆଉ ଆଜିତ ସଂକ୍ରାନ୍ତି ଆଉ ସା ଧା ହଁ ଆଜି ତ ସାଧା ଆଉ ଆଜି ହେଇ ହଁ ସଖାଳୁ ମୁଁ ଚକୁଳି କରିଛି ଆଉ ଭଜା କରିଥିଲି ପୋଟଳଆଳୁ ଭଜା କରିଛି ଖାଇବା ପାଇଁ।
ହଁ ଆମର ବି ଆଜି ସେମ୍ ହେଇଥିଲା ପିଠା ବିରି ପିଠାକୁ ପୋଟଳଆଳୁ ଭଜା।
ହଁ ମୁଁ ସକାଳ ହେଇଟା ମାନେ ଟିଫିନ କରିବା ପାଇଁ ସକାଳ ଖାଇବା ପାଇଁ ଆ ବନେଇ ଛି ଆଉ ତାପରେ ଭାତ ବସିଚି। ଇଣ୍ଡକ୍ସନ ରେ ଭାତ ବସେଇ ଦେଇଛି ଆଉ ଏଇ ପୁଅଟା ସ ଖାଳୁ ଉଠିଗଲାଣି ତ। ଆଉ ଟେ କେଁ କେଁ ହଉଛି ତାକୁ ଶୁଆଇ ଦେଲେ ଦେଢ଼ ବର୍ଷ ହେଇନି। ମାନେ ସତର ମାସ ଚାଲିଛି ହଁ ଆଉ ମାସେ ଗଲେ ହବ ସତର ମାସେ ଚାଲିଛି।
ଦେଢ଼ବର୍ଷ ଆଉ ସେଟା
ହଁ ବେଳେଳେ ତାର ଦେଢ଼ ବର୍ଷ ପାଖାପାଖି ଆଉ।
ଆଉ ଛୁଟିରେ କୁଆଡ଼େ ଯାଇନାହାନ୍ତି ବୁଲାବୁଲି କରିବା?
ମୁଁ ଛୁଟି ଆଗରୁ ହିଁ ଆମ ମାନେ ବାପ ଘରକୁ ଯାଇକି ପଳେଇ ଆସିଥିଲି ତ। ଆଉ ରଜରେ ଯାଇନି ଆଉ।
ହଁ ରଜରେ ଆଉ
ଶାଶୁ ନାଁ ଯାଇନି ମୁଁ ଯାଉନି ଏବେ କଣ କି ଦିବର୍ଷ ହେଲାଣି ମୁଁ ବେଶୀ ବାହାରକୁ ଯାଉନି ଏଇନା ଏଇ ମାନେ ଏକ ପୁଅ ହବାର ଥିଲା ହଁ ପୁଅ ହବାର ଥିଲା। ତାପରେ ପୁଅ ହେଲା ପରେ ଛୋଟ ଯେହେତୁ ମୁଁ ବେଶୀ ପାଖାପାଖି ଏରିଆ ବୁଲୁଛି କିନ୍ତୁ
କୁଆଡେ କୁଆଡେ ତମ ସେଇ ପାଖରେ କୋଉଠି ତମର କିି କହିଲ।
ଆମର ବାଙ୍କି ଚର୍ଚିକା ଚର୍ଚ୍ଚିକା ମାଙ୍କ ପୀଠ। ହୁଁ ବହୁତ ଜାଗା ଅଛି ଏଠି ବୁଲିବା ପାଇଁ। ଏ ସବୁଠୁ ତ ପ୍ରସିଦ୍ଧ ଜାଗା ମୁଁ ବାଙ୍କିର ପ୍ରାୟ ସବୁ ଜାଗା ବୁଲିଛି। ଆଉ ବା ଆମର ଏଠି
ଶାଶୁଘର ବାପ ଘର ଭୁ
ଆହ।
ବାପଘର ଭୁବନେଶ୍ଵର ତ ଆଉ
କୁଆଡେ କୁଆଡେ ବୁଲିଲଣି।
ହଁ ବାଙ୍କି ଆମ ଘରଠୁ ଅ ଦି କିଲୋମିଟର ଆଗରେ ହେଲା ମାଙ୍କ ମନ୍ଦିର ଚର୍ଚ୍ଚିକା ମନ୍ଦିର।
ଓ ହୋ ଅଳ୍ପ ବାଟ ତାହେଲେ।
ହଁ ହଁ ଦି କିଲୋମିଟର ଆମ ଘର ଆଗେ ପଡିବ ତା ଆଗକୁ ଆଉ ଦି କିଲୋମିଟର ଗଲେ ମା ଚର୍ଚିକାଙ୍କ ମନ୍ଦିର। ତାପରେ ଆମର ଏଠି ଅଂଶୁପା ଅଂଶୁପା ହ୍ରଦ ଅଛି। ବୋଟିଂ ହଉଛି ଯୋଉଠି।
ଖରେ।
ହଁ ପାଖରେ ମାନେ ତିନି ଚାରି ପାଞ୍ଚ କିଲୋମିଟର ହବ ଆଉ କଣ।
ଓହୋ ତାହେଲେ ସେଟା ପାଖ ଆଉ।
ହଁ ଆଉ ଗୋଟେ ଝୁମୁକା ଡ୍ୟାମ୍ ଅଛି। ସେଠି ଯୋଉ ଆପ ଦେଖିଥିବେ ଇଷ୍ଟାଗ୍ରାମ ଏଇ ଯୋଉ ୟୁଟ୍ୟୁବ ଫେସବୁକ୍ ରେ ଦେଖିଥିବେ ସେଠି ଯୋଉ ଦେ ତିକ ମଇଳା ଜିନିଷ ପ୍ଲାଷ୍ଟିକ ଆବର୍ଜନାକୁ ନେଇକି ସେଠି ବଡ ବଡ ମାଛ ମୟୁର ହାତୀ ସବୁ କରାହେଇଛି। ସେଇଟା ଅଛି। ଆମର ପୁଷ୍ପଙ୍ଗିରିରେ ଗୋଟେ ବଡ ପାହାଡ ଅଛି ଉପରେ ମାନେ ମଇ ସେଇଠିକି ଗଲେ ପୁରା ମୟୂର ନି ହଁ ମନ୍ଦିର ଅଛି। କିନ୍ତୁ ଆପଣ ଯେତେବେଳେ ଯିବେ ଚଢିକି ସେତେବେଳେ ଏ ମୟୂର ବା ଖରେ ସେମାନେ ସବୁ ମାନେ ଯୋଉ ଏଇ ସବୁ ଜିନିଷ ଦେଖି ପାରିବେ ବାଟରେ ଗଲାବେଳେ ଦେଖ ଖିପାରିବେ ପୁରା ଅ ତାଙ୍କ ଶବ୍ଦ ବି ଆସିବ ବୋବେଇବା ଶବ୍ଦ। ତା ସହିତ ଦେଖି ହି ପାରିବେ ଆଉ ଉଁ ଏମିତି କିଛି ଅଛି ଆମ ଆହୁରି ଗୋଟେ ମାମୁଁ ଭଣଜା ପାହାଡ଼ ଅଛି। ଏମିତି ବହୁତ ଜିନିଷ ଅଛି ହଁ ଆଉ ଗୋଟେ ଆମର ହଁ ପାଖାପାଖି ସେଇ ଦଶ ପନ୍ଦର କିଲୋମିଟର ଭିତରେ ସବୁ ଆଉ।
ଆଛା ଆମର ବି ଆମର ବି ଏଇଠି ସେମିତି ଅଛି ବୁଲିବା ପାଇଁ।
ଆପଣଙ୍କର କଣ କଣ ସବୁ ଦ ଦର୍ଶନୀୟ ସ୍ଥାନ ଅଛି।
ଆମର ଏଠି ଅଛି ଜଗନ୍ନାଥ ମନ୍ଦିର ତ ଅନୁଗୁଳରେ ଜାଣିଥିବ ଅଛି। ଆଉ ସେଠି ପାଖରେ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଅଛି ତାପରେ ଏବେ ଗୋଟେ ଟେ ହେଇଛି ଜିନ୍ଦଲ ଆଡ଼େ ଗୋଟେ ଜଗନ୍ନାଥ ମନ୍ଦିର ସେଇଟା ବହୁତ ବଡ଼ ଜାଗାରେ ବହୁତ ବଢ଼ିଆ ହେଇଛି ସେଇ ମନ୍ଦିରଟା। ମାନେ ପୁରା ଶାନ୍ତ ପରିବେଶ ଯେମିତି ପାର୍କ ଟାଇପ ର ହେଇଛି ସାଇଡରେ ଆଉ ଇକୋ ପାର୍କ ଗୋଟେ ଅଛି ଆମ ଏଇଠି ଅନୁଗୋଳ ରେ। ସେଇଠି ସେଇଠି କଣ କହିଲ ମାନେ ସବୁ ଷ୍ଟିଲ୍ ଜିନିଷ ରୁ ଯେମିତି ତିଆରି ହେଇଛି ଗୋଟେ ୱାଟର ଫଲ ଟାଇପ ର। ଷ୍ଟିଲ୍ ବାସନ ଷ୍ଟିଲ ମାନେ ହଁ ସେମିତି ଗୋଟେ ଗୋଟେ ପାର୍କ ଅଛି ସେଇଥିରେ ସବୁ ମଝିରେ ଗୋଟେ ବୋଟିଂ ପାଇଁ ହଁ ଡଙ୍ଗା ହେକା ଚଲେଇବା
ମୁଁ ଯାଇନି ମାନେ ମୁଁ ଯାଏ ମୋର ଦା ଦା ରହୁଛନ୍ତି ମୋର ଜନ୍ମ ବି ସେଇଠି ସମ୍ବଲପୁରରେ ମୁଁ ହୀରାକୁଦରେ ଆଉ ହଁ ହୀରାକୁଦରେ ହଁ ମୋ ଜେଜେ ସେଇଠି ଚାକିରି କରିଥିଲେ ନା ଯୋଉ ପାୱାର ପ୍ଲାଣ୍ଟ ଅଛି
ହଁ ହଁ।
ହଁ ସେଇଠି ଚାକିରି କରିଥିଲେ ମୋ ଜେଜେ ତ ଆମେ ସେଇଠି ଆ ଜେଜେଙ୍କୁ ଘର ମିଳିଥିଲା ତ ସେଇ ସେଠି ରହୁଥିଲୁ ସେଇଠି ମୁଁ ଜନ୍ମ ମୋ ଭାଇ ବି ସେଇଠି ଜନ୍ମ ହେଇଛି। କିନ୍ତୁ ମୁଁ ସେଇଠି ଛୋଟ ଟ ବୟସ ମୋର ସେଇଠି କଟିଛି।
ହଁ।
ତାପରେ ମୁଁ ପାଠ ପଢିଲା ବେଳକୁ ଆସିକି ଭୁବନେଶ୍ଵରରେ ହଁ ପାଠ ପଢିଲା ବେଳକୁ ଆସିକି ଭୁବନେଶ୍ଵରରେ ପଢିଛି ସବୁ। କିନ୍ତୁ ବାପା ଚାକିରି କରିଥିଲେ ନା ରେଲୱେରେ କିରି କରିଥିଲେ ଭୁବନେଶ୍ୱରରେ।
ଓହୋ ତ ଏ ଆଡେ ସିଆଡୁ ପଢାପଢି ସବୁ ଏଠି ଆଉ।
ହଁ ସବୁ ପଢାପଢି ଭୁବନେଶ୍ଵରରେ। କିନ୍ତୁ ମୁଁ ହୀରାକୁଦ ସମ୍ବଲପୁର ଯିଏ ଯାହା ଜନ୍ମ ଜାଗାକୁ ବହୁତ ଭଲ ପାଏ। ଆଉ ଏବେ ବି ମୋ ଦାଦା ଦି ଜଣ ଦାଦାର ସେଠି ଚାକିରି କରିଛନ୍ତି ଜେଜେଙ୍କ ପରେ। ଆଉ ମୁଁ ଯାଏ ବସ୍ ହଁ ଦିଟା ଦାଦା ଚାକିରୀ କରୁଛନ୍ତି। ବର୍ଷକୁ ଥରେ ଦି ଥର ଯାଏ। ତ ଗଲା ବାଟରେ ଅନୁଗୁଳ ପଡେ। ଯୋଉଠିକି ସେଇଠି ଟିକେ ପଣ୍ଡର ଆମେ ଯେତେବେଳେ ଇଣ୍ଟରସିଟି ଟ୍ରେନରେ ଯାଉ ଆଁ ଇଣ୍ଟରସିଟିରେ ଯାଉ ବେଳେ ସେଠି ଦଶ ମିନିଟ୍ ଖଣ୍ଡେ ରୁହେ ଗାଡି ଦଶ ପନ୍ଦର ମିନିଟ୍ ରୁହେ। ରହିଲେ ସେଇଠି ଆମ ବାପା ସାଙ୍ଗରେ ଯେତେବେଳେ ଏବେ ସିନା ସ୍ଵାମୀଙ୍କ ସାଙ୍ଗରେ ଯିବାକୁ ପଡୁଛି ନହେଲେ ତ ବାପାଙ୍କ ସାଙ୍ଗରେ ଯାଉ। ବାପା ସେଇଠୁ ଓହ୍ଲେଇକି ସେଇଠି ପାଖାପାଖି ପୁରା ବହୁ ଟେଷ୍ଟି ଟେଷ୍ଟ ମାନେ ଭଲ ଭଲ ମାନେ ଆଳୁଚପ ବରା ସିଙ୍ଗଡା କହିବେ ଏଇ ଠି ବହୁତ ସେଇଟା ବଢିଆ ଜିନିଷ ଏଇଠି ମିଳେ। ହଁ ପାଖରେ ସବୁ ମିଳେ କହିବେ କି ଆଉ ଅନୁ ଗୁଳରେ ଓହ୍ଲେଇକି ବରା ସିଙ୍ଗଡ଼ା ଆଳୁଚପ୍ ଖାଇବା।
ଏଠି ହଁ ସେଇ ରେଲୱେ ଷ୍ଟେ ତମ ପାଖରେ ହିଁ ଅଛି ଗୋଟେ ଦୋକାନ କି ବେଶୀ ଦୂର ନୁହେଁ।
ବୁବେଳେ ମୋର ମାନେ ବ ବରା ସିଙ୍ଗଡା ଆଲୁଚପ ଖାଇବା ପାଇଁ। ବାକି ଅନୁଗୁଳରେ କେବେ ମୁଁ ହଁ ବ ଗଲା ବାଟରେ ଆମର ଅନୁଗୁଳ ନହେଲେ ଅନଗୁଳ ମୁଁ ଯାଇନି କେବେ। ଆଉ କେବେ ଅନୁଗୁଳ ଦେଖିଛି ଷ୍ଟେସନରେ ପଢିଛି ଅନୁଗୁଳ ଆଉ ହେଇଠି ଆମେ ବରା ଖାଇବା। ଆଳୁ ସେ କହିବେ ଆଳୁଚପ୍ ଖାଇବା ସିଙ୍ଗଡ଼ା ଖାଇବା ଜଳଖିଆ ସେଇଠି ଖାଇବା।
ବୁଲିବାକୁ ଅଛି ଏଠି ଶୀତଳ ଷଷ୍ଠୀ ଆସିଛି। ସେଇଟା ପୁରା ସମ୍ବଲପୁରରେ ବହୁତ ପ୍ରସିଦ୍ଧ।
ସମ୍ବଲପୁରରେ ଶୀତଳ ଷଷ୍ଠୀ ବହୁତ ପ୍ରସିଦ୍ଧ। ଆଉ ବହୁତ ବଡ ଆକରରେ ତାଙ୍କର ହୁଏ। ହଁ ହଁ ଯାତ୍ରା ହୁଏ। ଆଉ ତାଙ୍କର ନୂଆଖାଇ ନୂଆଖାଇ ଟା ବି ବହୁତ ବଡ ତାଙ୍କର ତାଙ୍କର ସମସ୍ତଙ୍କ ଘର ଘର ମାନେ ସମସ୍ତଙ୍କ ନୂଆ
ତରା ହୁଏ। ତାଙ୍କର ସେମିତି ନୂଆ ଖାଇଖାଇ ଟା ବଡ।
ନୂଆଖାଇ ତାଙ୍କର ସମସ୍ତେ ନୂଆ ଡ୍ରେସ୍ ପିନ୍ଧି ପୁରା ଘର ଲିପା ପୋଛା ରଙ୍ଗ ଦେଇ ସୁନ୍ଦର ସଜା
ନୂଆ ଘର ସବୁ ବୁଲିବାକୁ ଆସିନ୍ତି ଘରକୁ। ନିଜେ ବାହାର
ମତେ ଭଲ ଲାଗେ ସେଠି ଏବେ ଏବେ ଏବେ ତ ସବୁଆଡେ ହେଲାଣି ରାବ ବଡି ମୁଁ ଛୋଟବେେଳେ ଆମ ସେଇଠି ଦେଖେ ସବୁବେଳେ ସମ୍ବଲପୁରରେ ଥାଏ। ମତେ ଦଶହରା ଶେଷରେ ଯୋଉ ରାବଣ ରାବଣ ପୋଡିଟା ମୋତେ ଭାରି ଭଲ ଲାଗେ ସେଠି ଏବେ ତ ଆଜିିକାଲି ସବୁଆଡେ ହେଲାଣି।
ହଁ ଆଜିିକାଲି ସବୁଠି ହେଇଗ
ହଁ ସବୁବେଳେ ହେଲାଣି କିନ୍ତୁ ସେଇଠି ହୁଏ ଆଗରୁ ଭୁବନେଶ୍ଵରରେ ଏତେ ହଉନଥିଲା ଆ ଏବେ ହଉଛି ସବୁଆଡେ।
ହଁ ଏବେ ସବୁଆଡେ ହେଇଗଲାଣି ଯୋଉଠି ମୂ ମୂର୍ତ୍ତି ପୂଜା ଯୋଉଠି ହଉଛି। ସବୁଠି ହେଇଯାଉଛି। ଏବେ ଇତି ହଁ। ଘରେ ସମସ୍ତେ ମାନେ ଆମର ଜଏଣ୍ଟ ଫ୍ୟାମିଲି ନା ତ ସମସ୍ତେ ରହିଛନ୍ତି।
ହଁ ଆମର ବି ସେଇ ଯୌଥ ପରିବାର। ଆଉ ଅଛନ୍ତି ହଁ। ମୋର ହଜ୍ ସ୍ଵାମୀ ହେଲା ବଡ। ତା ତଳେ ନଣନ୍ଦ ଦି ଜଣ ଦିଅର।
ଆମର ବି ସେମିତି। ସେ ବାପା ବଡ ଆଉ ତାପରେ ଦାଦା ଆଉ ପିସ୍ ମା ଜଣେ। ଇଏ ଆଉ ଜେଜେ ଜେଜି ସମସ୍ତେ ଅଛନ୍ତି। ଏକାଠି ସବୁ ଅଛୁ। ଆଉ ରଜରେ ତ ଜାଣିଛ ସବୁ ଭାଇ ଭଉଣୀ ମାନେ ଯୁଆଡେ ବାହାରେ ଥିଲେ ସବୁ ଆସୁଛନ୍ତି ଘରକୁ। ସମସ୍ତେ ଛୁଟି ରହୁଛି ନା ଖରା ଛୁଟି ଟା। ତ ଗାଁରେ ହଁ। ଆମର ଏଠି ହଉଛି ମେଳା ଯେମିତି ପଡେ
ଆମର ପଡିଛି ଏଠି। କାଲି ଆମେ ଯେହେତୁ ପ୍ରଥ ପ୍ରଥମ ଦିନ ଯାଇଥାନ୍ତୁ କାଲି ଯିବାକୁ ବାହାରିଥିଲୁ କିନ୍ତୁ ଏତେ ବର୍ଷା ହେଲା ଘଡଘଡି ବିଜୁଳି
ବର୍ଷା କମ୍ ତମ ଆଡେ ହେଇଛି। ଆମ ଆଡେ ବି ହେଲା ଟିକେ ଟିକେ ହେଇଛି।
ପୁରା ସାଢେ ଚାରିଟା ରୁ ଆରମ୍ଭ ହେଇଯାଇଛି। ନା ମୁଁ ଯାଇପାରିଲୁନି ଛୋଟ୍ ଛୋଟ ଛୁଆ। ମୁଁ ଚାରିଟା ସାଢେ ଚାରିଟାରୁ ଆରମ୍ଭ ହେଲା ଯେ ଆଠଟା ସାଢେ ଆଠଟା ଯାଏଁ ହେଲା। ତାପରେ ଯାଇଥିଲେ ହେଇଥାନ୍ତା। କିନ୍ତୁ ଉଁ ସ୍ଵାମୀ ସେଠୁ ଗୋଟେ ଯାଇଥିଲେ ତ କହିଲେ କି ନା ଯାଉନି ସେଇ ପଡିଆ ଏତେ କାଦୁଅ ହେଇଛି ଯେ କାଦୁ ଏତେ କାଦୁଅ ହେଇଛି ଯେ ସବୁ ମାନେ ଯିବନ୍ ଲୁଗାପଟା ସବୁ ସ୍ଲିପ ହେଇ ପଡିଯିବ ତମେ।
ହୁଁ ନାଇଁ ଆମ ଆଡେ ହେତେ ହେଇନି। ଆମ ଆଡେ ହେଲା ଟି ଝିପ୍ ଝିପ୍ ଟାଇପ ର ହେଲା। କିନ୍ତୁ ବେଶୀ ଟାଇମ ହେଇନି ନା। ଓହୋ ହୋ ହଁ ସେମିତି ହେଲେ ଆଉ ଯାଇ ହବନି। ଆଜି ଅଛି। ଆଜି ମେନ୍ ସଂକ୍ରାନ୍ତି ଆଜି।
ପାଞ୍ଚ ଦଶ ମିନିଟ୍ ବନ୍ଦ ହଉଛି। ପୁଣି ହଉଛି।
ଦିନ ଯାକ ଖରା ରହୁଛି। ଠିକ ସନ୍ଧ୍ୟା ହେଲାା ମାନେ ବର୍ଷା ହଉଛି। ଆମର ଇଆଡେ ହେଇନଥିଲା କାଲି। ଯେ ଆମେ ହଁ କାଲି ଯାଇଥିବୁ। ସାତଟା ବେଳକୁ ଗଲୁ। ନଅଟା
ଜଉ ବସ୍ ହଉନି।
ହଁ ଛୁ ପା ଥାଉ। ତାଙ୍କୁ ଏ ବିଜୁଳି ରେ ବି ଡର। ବର୍ଷା ରେ ବାହାରକୁ ଯିବା ଥଣ୍ଡା